ହାଲୋ ହଁ।
ଆଜ୍ଞା କୁହନ୍ତୁ।
କଣ କରୁଚନ୍ତି? କଣ କରୁଚନ୍ତି?
କିଛି ନାଇଁ ଏ ବସିଚି ଆଉ।
ହୁଁ ହୁଁ ମୁଁ ତ ଏବେ ବସିଚି ଆଉ ଖାଇସାଇଲଣି?
ହଁ ଖାଇ ସାରିଲିଣି ଆପଣ?
ହଁ ଖାଇସାଇଲିଣି ବସିଚି ଏଇଠି ଆଉ।
ଆଉ କଣ ଖାଇଲେ?
ଡାଲି, ଭଜା, ଭାତ ଆଉ।
ହୁଁ ଓହୋ ଆଉ ଦିନରେ ଦିନରେ କଣ ଖାଇଥିଲେ?
ଡାଲି ଦିନରେ ସୋୟାବିନ ଆଉ ଏମିତି ତକାରି। ଆଉ ଭାତ ଆଉ। ମୁଁ ଆପେ ହଁ ଏଇ ଆମ ବାହାରେ ଅଛୁ ତ ଦାଣ୍ଡରେ।
ଓହୋ।
ହୁଁ।
ଆଉ ଆପଣଙ୍କ ବିଷୟରେ କଣ କୁହନ୍ତୁ? ଆପଣଙ୍କ ହବିସ କଣ ଭଲ ଲାଗେ ଆପଣଙ୍କୁ?
ହୁଁ।
ମୁଁ କହିଲି ଆପଣଙ୍କର ହବିସ୍ କଣ ଭଲ ଲାଗେ ଆପଣଙ୍କୁ?
ହବିଶ ପୁଅ ପିଲାଙ୍କର କଣ ଯାହା ତ ସବୁ ଚଳିବ ଆଉ।
ଆଉ କଣ ପଢାପଢି ଚାଲିଛି? ଉଁ।
ଆ
ହଁ ଭଏସ କଟ ହଉଚି।
ହଁ ମୁଁ କହିଲି ଆପଣ
ନା ନା ଆମର ହେଇନି ଆମର ହବ ଆଉ ବର୍ଷା ତ ନାଇଁ। ସେଥିପାଇଁ ହେଇନି ଆଉ।